ହାଲୋ।
ହାଲୋ।
ଆଜ୍ଞା ନମସ୍କାର୍।
ଆଜ୍ଞା ନମସ୍କାର ଶୁଭ ଅପରାହ୍ନ।
ଶୁଭ ଅପରାହ୍ନ ଆଉ ଆପଣ ଏବେ ମାନେ ଫାଙ୍କା ଅଛନ୍ତି ତ।
ହଁ ହଁ କୁହ କଣ କହୁନାହାନ୍ତି କଣ କହିବେ କୁହନ୍ତୁ।
ଏମିତି କିଛି କଥା ଥିଲା ଆପଣଙ୍କ ସହିତ ଆପଣ ଯଦି ଫାଙ୍କା ଅଛନ୍ତି ତ ଟିକେ ଜଣାନ୍ତୁ ଆଉ।
ନିସ୍ ନିଶ୍ଚିନ୍ତ ଭାବେ କଥା ହେଇ ପାରିବି।
ଆଚ୍ଛା ଆଚ୍ଛା। କଥା ହୋଉଚି ଯେ ଆପଣଙ୍କ ପାଇଁ ଦେଖନ୍ତୁ ଗୋଟେ କଥା ହଉଚି ଦେ ଛୁଆ ମାନେ ଧୂମପାନ ସ୍ୱାସ୍ଥ୍ୟ ପ୍ରତି ଖେ ତିକାରକ ଆପଣ ଜାଣିଚନ୍ତି ବୁଝିଲେ ନା।
ଆଜ୍ଞା।
ତ ଆପଣଙ୍କ ମତରେ ଆପଣ ତ ଗୋଟେ ପୁରୁଷ ପିଲା ଯେ ଯଦି ଜଣେ କିଛି ଯେମିତି ଆମର ଧୂମ ପାନ ଯେମିତି ଆମର ତମ୍ବାକୁ ଯେମିତି ଆମର ସିଗାରେଟ ବିଡି ଯୋଉ ଖାଉଚନ୍ତି ସେ ସବୁ ଖାଇଲେ ସବୁ କଣ କଣ ଘଟୁଚି ଆଜିକାଲି କା ଦୁନିଆରେ ଆ କଣ ଆଗେ ମତେ କୁହନ୍ତୁ କାରଣ ମୁଁ କହିବାଟା ହିଁ ଭୁଲ ହବ ମୋର କାରଣ ଆପ୍ ଆପଣ କହିବେ ନାଇଁ ଆପଣ କହୁଛନ୍ତି ତ ଆପଣ ଗୋଟେ ପୁରୁଷ ହେଇକି
ତମ୍ବାକୁ ସେବନ କରିବା ଦ୍ଵାରା ହୋଉ କି ଆମର ଧୂର୍ମପାନ କରିବା ଦ୍ଵାରା ହୋଉ କି ସେବନ କରିବା ଦ୍ଵାରା ହୋଉ ବୋହୁତ କିଛି କ୍ଷୟକ୍ଷତି ହୋଉଛି। ବୋହୁତ ଲୋକଙ୍କର ଜୀବନ ପ୍ରାଣ ହାନି କାହାର ସଂସାର ଭାସି ଯାଉଛି ବୋହୁତ କ୍ଷତି ଖ ହଉଛି ଲୋକ ବୁଝିକି ବି ଅବୁଝା ହୋଉଛନ୍ତି।
ଆଖି ଆଗରେ ଲୋକ ଦେଖୁଛନ୍ତି ସାଙ୍ଗସାଥି ବି ମାନେ ସାଇ ପଡିଶା ବନ୍ଧୁବାନ୍ଧବ ଭିତରେ ୟେ କିସ୍ ବନ୍ଧୁବାନ୍ଧବ ଘର ପାଖାପାଖି ଆମର ଖବରକାଗଜ ହଉ ବହୁତ କି ଦୂରଦର୍ଶନ ହଉ ସବୁଥିରେ ଦେଖୁଛନ୍ତି ଶୁଣୁଛନ୍ତି କିନ୍ତୁ ଶୁଣିଲା ପରେ ବି ଜମା ସଚେତନ ହୋଉନାହାନ୍ତି। ବେଶୀ କରି ଯୁବପିଢ଼ିମାନେ।
ଆଜ୍ଞା।
ବେଶୀ କରି ଯୁବପିଢି ମାନେ ଯୁବପିଢି ମାନେ ବେଶି ଏ ଉଁ ହଇରାଣ କରଉଛନ୍ତି। ଧୂମପାନ ଲୁଛି ନାଚିକି ଘରେ କରଉଚନ୍ତି। ସବୁ କ୍ଷୟକ୍ଷତି ତାଙ୍କର ନିଜର ହଉଛି ତାପରେ କି ସମସ୍ତେ ହଇରାଣ ହଉଛନ୍ତି। ସେମାନେ ବୁଝିକି ବି ଅବୁଝା ହଉଛନ୍ତି ଯେମିତି ଆମର ତମ୍ବାଖୁ ସେବନ କଲେ ଯେମିତି ବି ସବୁ ବାହାରିଛି ସଫଲ ବିମଲ ଅ ମିନାଜୀ ଆଉ ଆମର ପାନପରାଗ ସୁଇଟି ସୁପାରି ମାନେ ଏ ସବୁ ଯାହାବି ବାହାରିଛିି ସିଏ ସବୁ ଯାଙ୍କ ଖାଇକି ତାଙ୍କ ପାଟିରେ ମାର ଉଁ କ୍ୟାନସର ହଉଚି କି ଆମର ହୁଁ ହୁଁ ଚେଷ୍ଟରେ ପେନ୍ ହଉଚି। ହାର୍ଟ ଚୋକ୍ ହୋଉଚି ହାର୍ ଷ୍ଟ୍ରକ୍ ହୋଉଚି।
ସେ ଆଜ୍ଞା ଆଜ୍ଞା ହୃଦୟ ଯୋଉ ହୃଦ୍ର କୁହନ୍ତି ଯୋଉ ତ? ହୁଦ୍ ରୋଗ।
ହଁ ହୃଦ ରୋଗ ହଉଛି ଆପଣ କଣ କୁହନ୍ତୁ ଏ ବିଷୟରେ ଟିକେ।
ସେଥିପାଇଁ କହୁଛି ଯେ ହ୍ୟାଲୋ
ହଁ ହ୍ୟାଲୋ।
ଓ ଆଚ୍ଛା ଆଚ୍ଛା ଟିକେ କଥା ହଉଥିଲି ତ ଆଚ୍ଛା। ଯୋଉ ମୁଁ କହୁଥିଲି କି ଆପଣଙ୍କର ଭଲ ଚିନ୍ତାଧାରା କଣ ଆଜିକାଲି ଯୁବ ପିଢ଼ି ରେ ଏମିତି କିଛି ଯୁବକ ଅଛନ୍ତି ଯଦି ଏମିତି ଚିନ୍ତାଧାରା ଯଦି ଆପଣ ମନକୁ ଆସ ସୁଚି ଯଦି ତ ଏମ୍ ତି ଆଉ କିଛି ଲୋକଙ୍କ ମନରେ ଆସିଲେ ବହୁତ କିଛି ଭଲ ହୁଅନ୍ତେ। କାରଣ ଏମତି କିଛି ବହୁତ ରୋଗ ବି ଭଲ ହେଇଯାଆନ୍ତା। କାରଣ ବହୁତ ଲୋକ ହିଁ ଖାଉଛନ୍ତି। କାରଣ ସେମାନେ ପାରିଶ୍ରମିକ ମାନେ କିଏ
ଏଠି ଗୋଟିଏ କଥା କହି ଏଠି ଗୋଟିଏ କଥା କହି ରଖିବାକୁ ଚାହୁଁଛି ଯେ ବେଶୀ ଦେଖନ୍ତୁ ଛୋଟ ଛୁଆ ମାନେ ପ୍ରାପ୍ତ ବୟସ୍କ ଯୋଉ ମାନଙ୍କର ସତର ଅଠର ବର୍ଷ ବି ନ ହେଇଚି ଯୋଉ ଯୋଉମାନେ ଦଶମ ପରୀକ୍ଷା ବି ଦେଇନାହାନ୍ତି, ଦଶମ ପରୀକ୍ଷା ପୂର୍ବୁରୁ ସ ସପ୍ତମ ଅ ଷ୍ଟମ ଷଷ୍ଠ ପୁ ବର୍ତ୍ତମାନ ଆଜିକାଲିକା ଛୁଆ ମାନେ ଯୁବପିଢି ମାନେ ମାନେ ଛୋଟ ଛୁ ଛୁଆ ଯୋଉମାନେ ସାବାଳକ ହେଇନାହାନ୍ତି ନାବାଳକ ରୁ ଅବସ୍ଥା ରୁ ବି ସେମାନେ ଗୁଟୁକା ହଉ କି ତମ୍ବାଖୁ ହଉ ସିଗରେଟ୍ ହଉ ଏସ୍ ବହୁତ୍ । ବ୍ୟବହାର କରୁଚନ୍ତି।
ଆଜ୍ଞା।
ଆଗରୁ ତ ଏବେ ତ ଆଗରୁ ତମ୍ବାଖୁ ସେପଟେ ଥିଲା ବିଡି ଥିଲା
ଆଚ୍ଛା ଆଚ୍ଛା ଆଜ୍ଞ
ବ୍ରାଉନ ସୁୁଗାର। ସେଇଟା ବେଶୀ ବର୍ତ୍ତମାନ ମାର୍କେଟ ରେ ବଜାରରେ ବର୍ତ୍ତମାନ ବେଶୀ ତାର ଚାହିଦା ବଢିଚି। ତା ଦାମ୍ ବି ଅଧିକା ତାକୁ ଟିକେ ଖାଇଦେଲେ ଅଧିକା ସମୟ ନିଶା ରହୁଚି। ଆଜିିକାଲି ଯୁବପିଢି ମାନେ ଛୁଆମାନେ ବେଶୀ ସମୟ ସେଇଟାକୁ ନିଜ ମାନେ ଅଧିକା ସମୟ ଟିକେ ନାକୁରୁ ଖାଇକି ଯଦି ଅଧିକା ସମୟ ଯୋଉଟା ନିଶା ହଉଚି ସେଇଟା ବେଶୀ ସେବନ କରୁ ଚନ୍ତି। ଯୋଉଟା କି ସେ ବୁଝି ପାରୁନାହାନ୍ତି ତାଙ୍କର ସ୍ୱାସ୍ଥ୍ୟ ପ୍ରତି ବହୁତ କ୍ଷତିକାରକ। ତାଙ୍କ ଯାହାର ଧର ଭାବନ୍ତୁ ଗୋଟିଏ ଛୁଆ ହେଇଥବ ତା ଛୁଆ ଯଦି ସେବନ କଲା ଅଧା ବର୍ଷରେ ଅଳ୍ପ ବୟସରେ ମୃତ୍ୟୁବରଣ ମୃତ୍ୟୁ ମୁଖରେ ପଡିଲା, ସେ ବୁଢା ବା ପା ବାପା ମା ଏଠି କଣ କରିବେ। କି ଭାଇ ଭଉଣୀ ଆଉ କୋଉ ଭାଇ ଭଉଣୀ ଥିବେ କଣ କରିବେ। ଭାବିଲେ ତାଙ୍କ ପରିବାର ଟି ଭାସିଯିବ ନା ଭାସିଯିବନି।
ଆଜ୍ଞା।
ଛୁଆ କିଛି ବୁଝୁନାହାନ୍ତି ଏଗୁଟା।
ଆଚ୍ଛା ଆଚ୍ଛା। ଏମତି ଆପଣଙ୍କର ବହୁତ ଭଲ ସୁନ୍ଦର ଚିନ୍ତାଧାରା। କାରଣ ଆପଣଙ୍କର ଏଇ ଚିନ୍ତାଧାରା ମତେ ବହୁତ୍ ପୁରା ଉତ୍ସାହ କରୁଚି ଯେ ମୁଁ ବି ଅନୁରୋଧ କରୁଚି ଆପଣ ଏମିତି କିଛି ଲୋକଙ୍କୁ ବୁଝେଇ ଦିଅନ୍ତୁ। ଆପଣଙ୍କ ବୁଝେଇବା ଦ୍ୱାରା ବହୁତ୍ କିଛି ପରିବର୍ତ୍ତନ ହେଇପାରିବ। ଆଉ ଉଁ ଆଉ ଗୋଟେ କଥା ରଖିବେ ହେଉଚି ଯଦି ଆପଣ ଦେଖନ୍ତୁ ତମ୍ବାକୁ ଖାଇଲେ ବି ହଉଚି ଆଉ ମଦ ପିଇଲେ ବି ମଧ୍ୟ ହଉଚି। ମଦ ସ୍ଵାସ୍ଥ୍ୟ ପକ୍ଷେ ବହୁତ କ୍ଷତିକାରକ ଶୁଣିକି ବି ଲୋକମାନେ ମଧ୍ୟ ମଦ ପିଉ ଚନ୍ତି। ଏପଟେ ଅର୍ଥ ନଷ୍ଟ କରୁଛନ୍ତି ସେପଟେ ରୋଗକୁ ବି ଆମନ୍ତ୍ରଣ କରୁଚନ୍ତି। ତ ଏଇଠୁ ଜାଣିପାରନ୍ତୁ ମଦ ଆଉ ବହୁତ ସାରା ଅସୁବିଧାର କାରଣ। ଆପଣଙ୍କ ମତରେ ମଦ ସବୁଦିନ ପାଇଁ ଯଦି ଉଠେଇ ଦିଅନ୍ତେ ଭଲ ହୁଅନ୍ତା ନା ହୁଅନ୍ତାନି?
ଏଟା ତ ଭଲ ହୁଅନ୍ତା। ତା ଦ୍ଵାରା ବି ସରକାରଙ୍କର ବି କିଛି ଫାଇଦା ରହୁଚି।
ହୁଁ ଆଚ୍ଛା ଆଚ୍ଛା ଠିକ ଅଛି। ଆଚ୍ଛା ତାହେଲେ ଆପଣ ଯାହା କୋହୁଚନ୍ତି ମୁଁ ବୁଝିପାରୁଚି ଆଉ ତାହେଲେ ଠିକ ଅ ଛି ଆପଣଙ୍କୁ ଆଉ ଗୋଟେ କଥାର କହି କହି ଦୋଉଚି ଶୁଣନ୍ତୁ ଆପଣଙ୍କର ଏଇ କିଛି ଇଁ ମାନେ ଓ ପରିବାର ସଦସ୍ୟରେ କି କି ଏ ତମ୍ବାକୁ ସେବନ କରୁଚନ୍ତି କି ଆପଣ ଜାଣିଚନ୍ତି କି?
ହାଲୋ।
ମୋ ଆପଣଙ୍କ ପରିବାରରେ କିଛି ସ ମାନେ କ କୌଣସି ସ ଦସ୍ୟ ଅଛନ୍ତି କି ଯେମିତି ଆମର ବିଡି ହୋଉ ମଦ ହୋଉ ସିଗାରେଟେ ହୋଉ, ସଫଲ ହଉ, ବିମଳ ହୋଉ ଉଁ ଏମ
ହଁ ହଁ ହଁ ସାନ ଭାଇଟି ସାନ ଭାଇଟି ମୋର ଖାଉଥୁଲା ତାକୁ ବୋହୁତ ବୁଝାସୁଝା କରିକି ମୁଁ ତ ପାରଲିନି ମୋର ଧର୍ମପତ୍ନୀ ତାକୁ ଭଲ ବାଟକୁ ଆଣିଚନ୍ତି ସିଏ ବି ଧୀରେ ଧୀରେ ଛା ଛାଡ଼ି ଦେଇଚି।
ଆଜ୍ଞା।
ମୋର ଧର୍ମ ପତ୍ନୀଙ୍କୁ ଅସେସ୍ ଅସେସ୍ ଧନ୍ୟବାଦ ଦେବି ଯାହୋଉ
ଆଚ୍ଛା ଆପଣଙ୍କ ଧର୍ମପତ୍ନୀ ଆସିଲା ପରେ ଆଉ କଣ କଣ ସବୁ ହେଇଚି।
ବୋହୁତ କିଛି ଉନ୍ନତ ହେଇଚି। ଆଉ ତମେ ତ ଜାଣିଥବ ମୋର ଅଁ ମୁଁ ଗୋଟିଏ ଏଁ ସ ସରକାରୀ ସ୍ୱୀକୃତି ପ୍ରାପ୍ତ ଅଁ ଠିକାଦାରଟିଏ। ବୋହୁତ କିଛି କାମ ବି ମିଳିଚି ମ ଏତେ ଆସିବା ପରେ ବୋହୁତ କିଛି ହେଇଚି। ବିବାଘର ପରେ ବୋହୁତ କିଛି ଉନ୍ନତ ହେଇଚି।
ଯାହୋଉ ଆପଣଙ୍କ ଧର୍ମପତ୍ନୀଙ୍କି ମାନିବାକୁ ପଡ଼ିବ ଏମତିଆ ଧର୍ମପତ୍ନୀ ସମସ୍ତଙ୍କ ପାଖରେ ଥିବା ନିହାତି ଦରକାର। ଆପଣ ବି ସେତିକି ବୋହୁତ ଭଲ ବୋଲିକି ଏମତି ଧର୍ମପତ୍ନୀ ପାଇଲେ ଆପଣଙ୍କ ଧର୍ମପତ୍ନୀ ବି ସେତିକି ଭଲ।
ଶୁଣନ୍ତୁ ସେ ମତେ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରୁଚନ୍ତି। ସହଯୋଗ କରୁଚନ୍ତି ଉତ୍ସାହିତ କରୁଚନ୍ତି।
ଆଉ ଏଇଟା ଏ ବିଷୟରେ ତ ଆମେ ହେ ଅନ୍ୟ କେତଳେ କଥା ହେଇପାରିବ ବାସ୍ ଖାଲି ଆମେ ଟିକେ ସ୍ୱାସ୍ଥ୍ୟ ବିଷୟରେ କଥା ହେଇଯିବା ଏଇଖୁଣା କାରଣ ଆପଣଙ୍କ ସ୍ତ୍ରୀ ଅ ଧର୍ମପତ୍ନୀକି ଅଶେଷ ଧନ୍ୟବାଦ ସିଏ ଗୋଟେ ମୂଲ୍ୟବାନ ଜୀବନଟେ ରକ୍ଷା କରିଦେଇଚନ୍ତି। ଆଉ ତାଙ୍କ ପ୍ରତି ମୋର କୋଟି କୋଟି ନମସ୍କାର ଜଣେଇଦେବେ ଆଉ ଆପଣ ବି ସେ ତିକି ବୋହୁତ ଭଲ ବୋଲିକି ଆପଣ ବୋହୁତ ଭଲ କାରଣ ଆପଣଙ୍କ ଧର୍ମପତ୍ନୀ ବି ଅ ବୋହୁତୁ ଉଚ୍ଚ କୋଟିର ସେ ବୋହୁତୁ ଆପଣ ଭଳି ଗୋଟେ ସ୍ଵାମୀ ପାଇଚନ୍ତି। ଯିଏ କିି ଆପଣ ବି ନିଶା ନିବାରଣ କେନ୍ଦ୍ର ମାନେ ନିଶା ପାଇଁ ବି ବୋହୁତ କିଛି କହିପାଇଲେ ଆମର ଧୂମପାନ ପାଇଁ। ଆପଣଙ୍କର ଏଇ ଚିନ୍ତାଧାରା ବୋହୁତ ମାନେ ଆପଣ ବି ଉନ୍ନତି ହେବେ ଆପଣଙ୍କ ଧର୍ମପତ୍ନୀର ମନରେ ଗର୍ବ ଅନୁଭବ କର ଥୁବେ ନା କଣ?
ନିଶ୍ଚିନ୍ତ ଭାବେ।
ଆଚ୍ଛା ଆଉ ଆଜି ଆପଣଙ୍କର ମଧ୍ୟାହ୍ନରେ ଭୋଜନ କଣ ଆପଣ କରିଥିଲେ?
ଭାତ ହେଇଥିଲା
ଆଜ୍ଞା।
ଆଉ ଆମର କୁକୁଡ଼ା ଝୋଳ କୁକୁଡ଼ା ତରକାରୀ। କୁକୁଡା ମାଂସ ତରକାରୀ ହେଇଥିଲା ଦେଶୀ କୁକୁଡା ଆଉ ଆମର ଉଁହ୍ ବାଡିରେ ଲେମ୍ବୁ ବାଡି ଲେମ୍ବୁ, କଞ୍ଚା ଲଙ୍କା, ରସୁଣ ଖାଇଥିଲୁ।
ଆଚ୍ଛା ଆଚ୍ଛା। ଆଉ ଆପଣ କେମିତି ଅଛନ୍ତି?
ମୁଁ ତ ଭଲ ଅଛି ଭଗବାନଙ୍କ ଦୟାରୁ ଆଉ ମୋର ଧର୍ମ ପତ୍ନୀଙ୍କ ଉ ମାନେ ଉ ପୂଜା ଅର୍ଚ୍ଚନା ଦ୍ଵାରା ମୁଁ ବହୁତ ଭଲରେ ଅଛି।
ଆଚ୍ଛା ଆଚ୍ଛା।
ଆଚ୍ଛା ତାହେଲେ ଆପଣଙ୍କର ବହୁତ ଅଭିଜ୍ଞତା ଅ ଛି ମୁଁ ଯାହା ଜାଣିପାରୁଛି ମତେ ବି ବହୁତ ଖୁସି ଲାଗୁଛି ଆପଣଙ୍କ ଭଳି ପିଲା ସହିତ ମୁଁ କିଛି ସମୟ ଅତିବାହିତ କଲି। ଆପଣଠୁ ବହୁତ କିଛି ମତେ ଶିଖିବାକୁ ଆଜି ଉ -ମିଳିଲା। ଆଉ ତୋ ମୁଁ ଚେଷ୍ଟା କରୁଛି ଆପଣଙ୍କ ସହିତ ଯଦି ମାନେ ହବ ମୁଁ କିଛି ମୁହୂର୍ତ୍ତ ବି ଅତିବାହିତ କରିବି ଆଉ ଆପଣଙ୍କୁ କେମ ତି ଲାଗିଲା ମୋ କଥା।
ବହୁତ ସୁନ୍ଦର ବହୁତ ଉତ୍ତମ। ଆ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା ମଧ୍ୟ ଆପଣଙ୍କ ଠାରୁ ବି ବହୁତ କିଛି ଶିଖିବାକୁ ମତେ ମିଳିଲା ଆପଣ ସହ ହୃଦୟବାନ ବହୁତ ହୃଦୟବାନ ଆପଣ ବ୍ୟକ୍ତି ଆପଣ ମହିଅସୀ ମହିଳା।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ ବହୁତ ସାରା ହୃଦୟରୁ ଧନ୍ୟବାଦ ବର୍ତ୍ତମାନ ପାଇଁ ମୁଁ କଥାଟି ସମ
ଅଭିନନ୍ଦନ ଆଉ କୃତଜ୍ଞା ବି ଆପଣଙ୍କ ପାଖରେ ଆପଣ ଏମିତି ସମସ୍ତଙ୍କୁ ଉଁ ତମ୍ବାଖୁ ସେବନ ଧୂମପାନ ସେବନ ଉପରେ କହିମାନେ ବାତାବରଣ ସୃଷ୍ଟି କରି ସଂସାର ସାରା ବହୁତ କିଛି ଜୀବନ ବି ବଞ୍ଚେଇ ପାରିବେ।
ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଏ ବିଷୟରେ ବୁଝେଇଥିବାରୁ ଆପଣଙ୍କୁ ମଧ୍ୟ ଧନ୍ୟବାଦ।
ଆଜ୍ଞା ଠିକ୍ ଅଛି ଧନ୍ୟବାଦ ନମସ୍କାର।
ରଖିଲି ନମସ୍କାର।